ଆଜ୍ଞା ଶୁବୁଚି?
ଆଜ୍ଞା ପ୍ରଣାମ ବାନ୍ଧବୀ।
ଆଜ୍ଞା ବାନ୍ଧବୀ ଆଜ୍ଞା ବ ନମସ୍କାର।
ନମସ୍କାର ନମସ୍କାର କଣ କରୁଚନ୍ତି?
ଏଇ ଆସିଥିଲୁ ଗାଡିଆଡେ ବୁଲିବା ପାଇଁ ଆଉ।
କଣ ଆପଣଙ୍କର ପୋଖରୀ ଅଛି?
ଆଜ୍ଞା।
କଣ ସବୁ ଗଛ ଫଛ ଲେଇଚନ୍ତି ନା କଣ?
ହଁ ପୋଖରୀ ରେ ମାଛ ଛଡା ହେଇଚି ଆଉ କଇଁ ଫୁଲ ଫୁଟିଚି।
ମାଛ କୁଁ କଣ କେମିତି ବାହାରୁଚି?
ନାଇଁ ଛଡା ହେଇଥିଲା ଛୋଟ ଛୋଟ ଦେଖା ଯାଇନି ଆଉ।
ଓହୋ ଆଉ ଯେତେବେଳେ ଖାଉଚନ୍ତି ସେଇଠୁ ବାରିରୁ ଆଣି ଉ ପୋଖ ପୋଖରୀ ମାଛ ଆଣି ଖାଉଚନ୍ତି ନା ବାହାରୁ ଆଣି ଖାଉଚନ୍ତି?
ହଁ ବାହାରୁ ଆଣିଥିଲେ ମୋ ବାପା ଆଣିଥିଲେ।
ଆଉ ଚାଷ କରିଚନ୍ତି ପୋଖରୀ ମାଛ ନ ଖାଇ କାଇଁ ବାହାରୁ ଖାଉଚନ୍ତି। ହ୍ୟାଲୋ।
ମୁଁ ଆପଣଙ୍କ ସ୍ୱାସ୍ଥ୍ୟ କିପରି ଅଛି?
ହଁ ସ୍ୱାସ୍ଥ୍ୟ ଭଲ।
ଆଉ ରୋଷେଇ କଣ କରିଥିଲେ ଆଉ ହଁ ପଖାଳ ଆଉ କାଞ୍ଚନ ଫୁଲ ର ଯୋଉ ତରକାରୀ ଖଟା ମିଠା ଦେଇ ମମି କରିଥିଲେ ଆଉ ହୁଁ ସଜନା ଛୁଇଁ ଆଳୁ ତରକାରୀ। ମିକ୍ସଚର ଆଉ ଆଳୁ ଭର୍ତା।
ଯାହା ହଉ ପଖାଳରେ ବହୁତ ବଢିଆ ଖାଦ୍ୟ ଖାଇଥିବାରୁ ଆମକୁ ବି କେତେବେଳେ ସେ କାଞ୍ଚନ ଫୁଲ ଦିଇଟା ପଠେଇବେ ଆପଣଙ୍କ ବାରିରେ ଗଛ ଅଛି?
ହଁ।
ମତେ ବି କାଞ୍ଚନ ଫୁଲ ବହୁତ ଭଲ ଲାଗେ କେତେଳେ ସୁବିଧା ସୁଯୋଗ ଦେଖି ଦିଟା ପଠେଇବେ।
ଆଜ୍ଞା।
ଆଉ କଣ କରୁଚନ୍ତି ପଢାପଢି କରୁଚନ୍ତି?
ହଁ ମୋର ଦ୍ଵାଦଶ ଶ୍ରେଣୀ ହେଇଚି ପଢୁଚି ଆଉ।
କୋଉଥିରେ ପଢୁଛନ୍ତି କଳା ନା ବିଜ୍ଞାନ ନା?
କଳା କଳାରେ।
ଓହୋ ମନ ଲଗେଇ ପଢନ୍ତୁ କଳାରେ ବି ଭବିଷ୍ୟତ ବହୁତ ଭଲ।
ଆଜ୍ଞା।
ଆଉ କଣ କଣ କଣ ସବୁ ଗଛ ଲଗେଇଚନ୍ତି ବାରିଘରେ?
ହଁ ବାରିରେ ଆମ୍ବ, ପଣସ ଆଉ ଫୁଲ। ବହୁତ ପ୍ରକାର ଫୁଲ ଲାଗିଚି ଆଉ ଅମୃତଭଣ୍ଡା କଦଳୀ ଗଛ ଆତାପି ଗଛ।
ତମ ବୋଉ ବାପା ସବୁ କୋ ଯତ୍ନ ନିଅନ୍ତି ନା ଆପଣ ସବୁ ନିଅନ୍ତି?
ଆଜ୍ଞା।
ମୁଁ କହିଲି ଆପଣଙ୍କ ବୋଉ ବାପା ସେ ଗଛର ସବୁ ଯତ୍ନ ନିଅନ୍ତି ନା
ନାଇଁ ଆମ ପରିବାର ସାରା ମିଶିକି ସମସ୍ତେ ଯତ୍ନ ନିଅନ୍ତି।
ଆଉ ଖତ ସବୁ ପ୍ରୟୋଗ କରନ୍ତି?
ହଁ। ଆମର ଗାଈ ବି ଅଛି ଗୋଟେ ଗାଈ ଦୁଇଟା ବାଛୁରୀ ଅଛନ୍ତି ତାଙ୍କ ଗୋବରରୁ ଅ ରସ ଗୋବର ରଖି
ସେଇ ଖତକୁ ଦିଅନ୍ତି।
ଆଜ୍ଞା।
ଭଲ ରାସାୟନିକ ସାର କିଛି ଦେବେନି ସେଇ ଜୈବିକ ସାର ଭଲ। ସେଇ ଖତ ଦେଇକି ଯୋଉ ଫଳ ଦିଟା ବାହାରିବ ତାକୁ ଖାଇଲେ ବି ଦେହ ପାଇଁ
ହଁ ଏବେ ଯୋଉ ରାସାୟନିକ ସାର ପ୍ରୟୋଗ କରି ଇ ଫ ପନିପରିବା ଯୋଉ ବିକ୍ରା ବିକ୍ରୟ ହଉଚି ଛକରେ ହାଟ ମାନଙ୍କରେ
ହ
ଫଳ ମା ଫଳ ଯେଉଗୁରା ସୁସ୍ୱାଦୁ ଜିନିଷ ବା ଦେହ ପାଇଁ ଭଲ ସେଗୁଡ଼ା ବି ବିଷ ତ ହେଇଗଲାଣି
ହୁଁ। ତେଣୁକରି ତ ବାରି ଘରେ ସଜ ଜିନିଷ ଲଗେଇ ଖାଇଲେ ଭଲ।
ଶାଗଠୁ ଆରମ୍ଭ କରି ମୂଳ ପତ୍ର କିଛି ରଖୁନାହିଁ ସବୁଥିରେ ରାସାୟନିକ ସାର।
ଆଉ ଯାଆ ହଉ ଆପଣ ତ ପୋଖରୀରେ ମାଛ ସୁବିଧାରେ ପାଉଛନ୍ତି। ଆଉ ଗାଈ ବି ରଖିଛନ୍ତି କ୍ଷୀର ପାଉଥିବେ ଆଉ ଗଛ ବୁର୍ଚ୍ଛ ତ କରୁଚନ୍ତି ଫଳ ଫଳ ପନିପରିବା ଭଲ ପାଉଛନ୍ତି ଆପଣଙ୍କ ସବୁ ଦେଶୀ ଜିନିଷ ଖାଉଚନ୍ତି। ଆ ଧାନ ଚାଷ ଆପଣଙ୍କର ଅଛି?
ହଁ ଧାନ ଚାଷ ଅଛି, ମୁଗ ଚାଷ
ଆଉ ଭଲ ଧାନ ତ ଚାଉଳ ବି ଆପଣ ପିଓର ଖାଇଲେ ଆଉ ଭଲ ଆପଣଙ୍କ ସ୍ୱାସ୍ଥ୍ୟ ମନ ଦେହ ସବୁ ଭଲ ରହିବ ଭଲ ଖାଦ୍ୟ ଯେହେତୁ ଖାଉଚନ୍ତି।
ଆଜ୍ଞା।
ଆଉ କଣ କଚନ୍ତି, ସିଲେଇ କଣ କରନ୍ତି?
ହଁ ସିଲେଇ ଠାକୁରଙ୍କର ବସ୍ତ୍ର ତିଆରି କରୁଥିଲି। ତାପରେ ଏବେ ସିଲେଇ ଶିକ୍ଷା କରୁଛି ଏଁ ଯୋଉ ସ୍ତ୍ରୀ ଲୋକଙ୍କର ଯୋଉ ବ୍ଲାଉଜୁ ଆଉ
ଭଲ ସେଇଭଳିଆ ହଁ ନିଜକୁ ସବୁବେଳେ ଏ ଏନଗେଜ ରଖିବେ ଯେମିତି କିି ପ୍ରତ୍ୟେକ ମାନେ ସମୟ କୁ ନଷ୍ଟ କରିବେନି। ସମୟକୁ ନଷ୍ଟ କରିବେନି ଆପଣ ଯେତେ ସମୟର ସଦୁପଯୋଗ କରିବେ। ବୁଝିପାରିଲେ? ଭଲ ଯେହେତୁ ପିଲା ଛୁଆ କଥା ଏବେ ବାହାରେ ବସ ସିବା ବୁଲିବା ତାଧିରୁ କଣ ମିଳିବ? ଏଥିରୁ କିଛି ଶିଖ କ୍ଷା ମିଳିବ ନିଜର ଉଁ ଖର୍ଚ୍ଚ ବି ନିଜେ ବହନ କରିପାରିବେ।
ଆଜ୍ଞା।
ଆପଣ କାହାକୁ ହାତ ଛୋଟ ଦିନରୁ ବହୁତ ଭଲ ଚିନ୍ତାଧାରା। ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ କଣ କୁହନ୍ତୁ? ଠାକୁରଙ୍କ ବସ୍ତ୍ର ସିଲେଇକି କଣ କେମିତି ଉ ମ୍ ଉପାର୍ଜନ କରୁଚନ୍ତି? ହ
ହଁ ଆମର ଅ ସ ବସ୍ତ୍ର ବାରଟା କୁ ଷାଠିଏ ଟଙ୍କା। ତାର ହଁ ମାପ ନି ମାପ ହିସାବ ଅଛି ବଡ ଯେତେ ବଡ ସେତେ ପଇସା। ଯେତେ ଛୋଟ ସେତେ କମ ପଇସା।
ତାକୁ ପାଖ ବଜାରରେ ବିକ୍ରୟ କରିବା ପାଇଁ ଆପଣ ନୋଉଚନ୍ତି ନା ସେମାନେ ଆସି ନୋଉଚନ୍ତି?
ଉ ସେମାନେ ତାଙ୍କର ଯେତେ କେତେ ସ କେତେ ବଡ କେତେ ଛୋଟ କଣ ଦରକାର ସେମାନେ କହିଦିଅନ୍ତି। କହିଦିଅନ୍ତି ତାପରେ ତାଙ୍କୁ ମୁଁ ନେଇକି ତାଙ୍କ ଦୋକାନରେ ଦେଇଦିଏ ଆଉ
ଭଲ ଭଲ ବୋହୁତ ଭଲ ଚିନ୍ତାଧାରା ଆପଣଙ୍କର। ତ ସହିତ ପାଠ ପଢୁଛନ୍ତି ସିଲେଇ କରୁଛନ୍ତି ଆଉ ମେସିନ୍ ଚାଳନା ବି ଜାଣିଛନ୍ତି ଆଉ କମ୍ପ୍ୟୁଟର ଶିକ୍ଷା ବି କରୁଛନ୍ତି। ସେଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ ଛୋଟ ପିଲା ହିସାବରେ ଆପଣ ବହୁତ ବଢିଆ କାମ କରୁଛନ୍ତି।
ଆଜ୍ଞା।
ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ କଲେଜ ଯାଉଛନ୍ତି ନା
ଆଜ୍ଞା ହଁ ମୁଁ ମହାବିଦ୍ୟାଳୟ କୁ ଯାଉଛି ଆଜି ଅ ଆଜି ପର୍ବ ବୋଲି ଛୁଟି ଅଛି।
ଓହୋ ଆମ ମୁସଲମାନ ଭାଇ ମାନଙ୍କର ଗୋଟେ କଣ ପର୍ବ ଅଛି ବୋଧେ
ଆଜ୍ଞା
ଓହୋ ଆପଣଙ୍କ କେତେବେଳକୁ କେତେବେଳେ କ୍ଲାସ ହଉଛି
ମୁଁ ସକାଳୁ ସାଢେ ସାତଟାାରୁୁ ଘରୁ ବାହାରିକି ଯାଉଛି ସାଢେ ସାତଟା ଘରୁ ଓ ନଅଟା ପର୍ଯ୍ୟନ୍ତ ଆମ ଟ୍ୟୁସନ ହଉଛି ସାଢେ ସାତରେ ଗଲେ ଆଠଟାରେ ପହଞ୍ଚିବି ସେଠି
କେମିତି ଯାଉଛନ୍ତି ଆପଣ କେମିତି ଯାଉଛନ୍ତି କେତେ ଦୂରତଵ ରେ ଆପଣଙ୍କ ଘର ଠାରୁ ଆପଣଙ୍କ କଲେଜ ର ଦୂରତଵ କେତେ
ଆମର ପାଞ୍ଚରୁ ଛଅ କିଲୋମିଟର ହବ
ଆପଣ ଯାଉଛନ୍ତି କେମିତି
ସାଇକେଲ ରେ ଯାଉଛି
ଓହୋ ଯାହା ହଉ ଶାରୀରିକ ପରିଶ୍ରମ ବି ଭଲ କରୁଛନ୍ତି
ଆଜ୍ଞା ହୁଁ
ସକାଳୁ ସୁସ୍ଥ ଖାଦ୍ୟ ଯେମିତି ଚୁଡା କଦଳୀ ହଉ ହ ଚୁଡା କଦଳୀ ଗୁଡ ହଉ ନହେଲେ ପଖାଳ ହଉ ଆପଣ ଖାଇକି ମାନେ କଲେଜ କୁ ଯିବେ କାରଣ ଏତେ ଦୂର ସାଇକେଲ ଚଲେଇକି ଯାଉଛନ୍ତି ଆସିଲା ବେଳକୁ ବି ବହୁତ ତୁ ସମୟ ଲାଗୁଥିବ ତେଣୁକରି ପେଟ ଟିକେ ସକାଳ ଜଳଖିଆ ଦେହ ପାଇଁ ବହୁତ ଭଲ ସକାଳ ଖାଦ୍ୟ ଟା ଖାଇକି
ଆଜ୍ଞା ହ
ଆଉ କଣ କୁହନ୍ତୁ ଛୋଟ ପିଲା
ଆପଣ କଣ ବାରିରେ ସବୁ ଲଗେଇଛନ୍ତି
ହିସାବରେ ବହୁତ ଆପଣଙ୍କର ଟ୍ୟାଲେଣ୍ଟ ଅଛି
ଆଜ୍ଞା
ରେ ତ କଳ ପନିପରିବାରେ ଲଗେଇଛି
ଆଜ୍ଞା
ଯଉ ହ ପନିପରିବା ଯୋଉ ର ଅମୃଧଣା ଲଗେଇଛି ପିଜୁଡି ଅଛି ଲଗେଇଛି ଆଉ ଗଛ ଫଳିନି ଆମର ଧଣିଆ ପତ୍ର ଦିଟା ବୁଣିଛି
ଓହୋ ଆଉ କଣ ଔଷଧୀୟ ଗଛ ଲଗେଇଛନ୍ତି ବା ି
ହଁ ବାରିରେ ତୁଳସୀ ଅଛି ବେଲ ଅଛି ଏଇଭଳିଆ ସବୁ ଗଛ ଲାଗିଛି ଆଉ ଆମର ଯାହାକୁ ଘି କୁର କହନ୍ତି ସେଇ ଗଛ ଅଛି ଆଉ ଖରା ତ ପ୍ରବଳ ହଉଛି ଗଛ ଗୁଡାକ ଦୁର୍ବଳ ହେଇଯାଉଛନ୍ତି ତେଣୁ ଜଳସେଚନ ନିହାତି ଦରକାର ପଡୁଛି ବର୍ଷ ବର୍ଷା ଦିନ ଯେହେତୁ ମନ ମନ ଗଛ ବଢିବା କଥା ଜଳସେଚନ ର ସୁବିଧା ନାହିଁ ଟିକେ ପାଣି ବୋହିକି ଆଣି ପାଟି ବଲ ଦ ପୁଛି
ଆଜ୍ଞା ପ୍ରଚୁର ମାତ୍ରାରେ ଯୋଉ ଗରମ ଖରା ଯୋଉ ହଉଛି
ହୁଁ
ତ ଅ ଖରାରେ ପୁରା ହେଉଛନ୍ତି ଆ ଗଛ ତ ପତ୍ର ସେ ଏଇ ଡୁ ହବ ତ ବହୁତ ଆହୁରି ଜୋରରେ ଗରମ ହଉଛି ବର୍ଷା ଦିନରେ ଯେମତି ଆସିଲା ଆହୁରି କଣ ଖରା ହଉଛି।
ହୁଁ ବେଶୀ ଖରା ଆମର କଣ ଏ ନ ଏଲିନ ପ୍ରଭାବ ରହୁଛି ଏ ବର୍ଷ ଏ ବର୍ଷ ଗରମ ବି ହବ। ଦେଖନ୍ତୁ ଦି ଦିନ ହେଲା ଏତେ ଗରମ ହଉଛି।
ମରୁଡି ପଡିବାର ସମ୍ଭାବନା ଅଛି ବୋଲି କହୁଛନ୍ତି ବୈଜ୍ଞାନିକ ମାନେ।
ହୁଁ ହୁଁ ବର୍ଷା ଟିକେ କମିବ ସ୍ୱଳ୍ପ ବର୍ଷା ହବ। ସେଥିପ୍ରତି ଯେତେବେଳେ କଲେଜ ଯାଉଥିବେ ଖରାଠୁ ଟିକେ ଦୂରେଇ ରହିବାକୁ ଚେଷ୍ଟା କରିବେ। ଶୀଘ୍ର ଟିକେ ଯିବେ ଆଉ ଖରା ଟିକେ କମିଲେ ଆସିବେ ଛୋଟ ଛୁଆ ଯେହେତୁ ସାଇକେଲ ଏତେ କିଲୋମିଟର ଚଲେଇକି ଯାଉଛନ୍ତି ଆଉ ଦହି ଫହି ଟିକେ ଯଦି ବୋତଲରେ ନେଇ ଯାଉନାନ୍ତି ତାହେଲେ ସେଠି ପିଇବେ।
ଆଜ୍ଞା। ହଁ ଆଜି ବି ଯାଇଥିଲି ଡାକ୍ତରଖାନା ଯାଇଥିଲି। ଏଇ ବସିକି ଉଠିଲେ ମୁଣ୍ଡ ଫୁଣ୍ଡ ବୁଲେଇ ଦଉଥିଲା। ଡାକ୍ତରଖାନା ଯାଇଥିଲି ସେ ରକ୍ତ ଚାପ ମୋର ବହୁତ କମ ଅଛି କହିଲେ ଓ ଆରେ ଏସେ ହେରୀକା ଦେଇଛନ୍ତି
ଛୋଟ ଛୁଆ କାହିଁକି ରକ୍ତଚାପ ଏତେ କମ ରହୁଛି ଖାଦ୍ୟ ପ୍ରତି ଧ୍ୟାନ ଦଉନାହାନ୍ତି ବୋଧେ। ଆପଣ ଟିକେ ଧ୍ୟାନ ଦିଅନ୍ତୁ ଖାଦ୍ୟ ପ୍ରତି ଧ୍ୟାନ ଦେଲେ ସେଗୁଡା ସବୁ କମିଯିବ। ଆପଣ କଣ ବୟସ୍କ ହେଲେଣି ଏ ମାନେ କଷ୍ ଟ ଇଏ ଭିତରେ ପଶିନାହାନ୍ତି। ହସ ଖୁସିରେ ରୁହନ୍ତୁ ବେଶୀ ଟ୍ରେସ ନେବେନି। ଆଉ ପାଠ ଟା ପଢିବେ ଯେତେବେଳେ ଦରକାର ହବ ପଢିବେ ଯେତିକି ଦରକାର ହବ କରିବେ ତାହେଲେ ଟିକେ ରେଷ୍ଟ ନବା କଥା ନେବେ ଟିକେ କଲେଜ ରୁ ଆସିଲେ ଟିକେ ରେଷ୍ଟ ନେବେ।
ଆଜ୍ଞା। ଓ ଆପଣଙ୍କ ସହିତ କଥା ହେଇି ବହୁତ ଖୁସି ଲାଗିଲା।
ଗାଈ ରଖଛନ୍ତି ପିଓର କ୍ଷୀର ଟିକେ ଟିକେ ପିଇବେ।
ଆଜ୍ଞା କ୍ଷୀର ପିଏ ମ ଯୋଉ ହଁ ତାପରେ ଦହି ହରିକା ସବୁ ଖାଏ କିନ୍ତୁ ଲାଗୁନି ଦେହ ଆମର।
ହଉ ହଉ ଯତ୍ନ ନିଅନ୍ତୁ ହବ।
ଆଜ୍ଞା। ଆଜ୍ଞା ଭଉଣୀ। ଆଜ୍ଞା ବାନ୍ଧବି ରଖୁଛି ମୋ ମା ଡାକିଲେଣି ଟିକେ।
ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆଉ ଆଉ ଯେତେବେଳେ ଚେଷ୍ଟା କରିବେ ଯୋଉ କେତେବେଳେ ଟିକେ ଫୋନ କରିବାକୁ।
ଆଜ୍ଞା।
ହଉ ରହିଲି।
ଆଜ୍ଞା ରହିଲି ନମସ୍କାର।